ହାଲୋ। ନମସ୍କାର୍ ଭାଇ ଓ ବନ୍ଧୁ।
ହଁ ଆପଣ ଟିକେ ବି- ଚଳିତ ଆପଣ ଟିକେ ତରବର ହୁଅ
ଆଜ୍ଞା-ଆଜ୍ଞା।
ହୁଁ। କଣ ଖାଇଛନ୍ତି ଆପଣ ଜଳଖିଆ?
ଜଳଖିଆ, ମୁଁ ପକୁଡି ଗରମ୍-ଗରମ୍ ଛଣା ହୋଇଥିବା ପକୁଡ଼ି। ସେଥିରେ ଟିକେ ଆମର ଭୃସଙ୍ଗ ପତ୍ର ପଡ଼ିଥିଲା। ଆଉ ଟିକେ ପିଆଜ, ପତଳା ପତଳା କଟା ହେଇକି ପଡିଥିଲା। ଆଉ ଭୁଗିନୀଟି ଖାଇଥିଲେ? ନାଇଁ ସେ ହ, ଆମ ଦୋକାନ୍ ସାଇଟ୍ ରେ ଥିବା ଗୋଟେ, ନା ଆମ ଦୋକାନ ସାଇଡ ରେ ଥିବା ଗୋଟେ ପକୁଡ଼ି ଦୋକାନରୁ ଆଣିଥିଲି। ଅନେକ ସୁସ୍ୱାଦୁ ଥିଲା ସେଇଟା।
ଆଁ ତମେ ମୋଟେ ଡାକଲନି, ଏକୁଟିଆ ଖାଇ ଦେଲ କେମତି?
ଆପଣ ବୋଧେ ଏ ଘରେ ପକୁଡି ଖାଇଥିଲେ ଭୁଲିଗଲେଣି ଆପଣ?
ତ ଆପଣ ଇଏ କି କଥା କହୁଛ, ତ ହୁଁ। ଭଏସ ସୁଭୁଛିତ ଶବ୍ଦ?
ହଁ ଠିକ୍ ଶୁଭା ଯାଉଛି।
ବହୁତ୍ ଭଲ ଲାଗିଲା। ଆଉ ଆପଣ ବୁଲାବୁଲି କଥା, ଆଉ ଆପଣ କଣ କହିବି? ଆ ତ ଆମର ଏବେ ଦି ଦୀୟ ସାରମାସିକ ପରୀକ୍ଷା ସେକେଣ୍ଡ୍ ସେମିଷ୍ଟର ଆମର ହୋଉଛି। ଉଁ-ଉଁ ଟିକେ ଭଲ୍ ଲାଗୁନି। କିନ୍ତୁ ପରୀକ୍ଷାଟା ତ ଦବାକୁ ପଡିବ। ପାଠ ଏ ଏତେ କିଛି ପଢିନି ତା ବିଷୟରେ, ମାନେ କ୍ଲାସ ବି ହେଇନି ଠିକ ସେ। ତ, ତା ପୂର୍ବୁରୁ ବୁଲିଆକୁ ଯିବା ଟା ମତେ ଟିକେ ବାଧୁଛି। ଆଉ ରହିଲା ଆମ ଜି କଥା ତ ସେଟା ବି ହେଲା ବେଳକୁ ତ ପଇସା ତ ଆବଶ୍ୟକ ନା? ତ ସବୁକୁ ନଜରରେ ରଖି ଯେହେତୁ ହେଇପାରୁନି, ତ ମା-ମାଙ୍କୁ କହିଲେ ମା ତା ପରେ ଝଢି ଯାଉଛନ୍ତି। ପରେ କହୁଛନ୍ତି ଇଏ କେହି କଥା କହୁଛ, ତମର ପାଠ ପଢା ବୟସ ତମେ ବୁଲିବ। ତ ହୁଁ। ଅ ହଁ ଆଉ ଆପଣଙ୍କ ଘରେ ବି ମୁଁ ଜାଣିଛି। ଆପଣ କୁଆଡେ କହିବେନି ଯିବାକୁ। ତ ଆ ଆପଣଙ୍କୁ ନିଟ୍ ପରେ ଯିମିତି ହେଲେ ଗୋଟେ ଥର ତ ଅ ପ-ପଦାକୁ। ପାଦ କାଢିଆ କଥା ଆପଣ ଆପଣଙ୍କ ଭିଣେଇ ଭଉଣୀଙ୍କ ସହ ଗଲେ। ଆପଣ ସାଙ୍ଗ ରଖନ୍ତିନି ବୋଧେ କେବଳ ଫ୍ୟାମିଲିରେ ଯାହା ପରିବାରରେ ଯିଏ ବି ଡାକିଲା। ତାଙ୍କ ସହ ହିଁ ମଜାମସ୍ତି କରିଦିଅନ୍ତି ମାମୁଁ। ଘରୁକୁ ପଳାନ୍ତି ସାଙ୍ଗ ଆପଣଙ୍କ ଲାଇଫ ରେ ଏମିତି କେହି ନାହାନ୍ତି ନାଇଁ କି? ଆପଣ କେବଳ ପରିବାରରେ ଯାହା ହିଁ। ବୁଲା ବୁଲି ଗଲେ ଆପଣଙ୍କୁ ସେଇଥିରେ ହିଁ ମଜା ଲାଗେ।
ଯାଇଥିଲି ଫିଲ୍ମ ଟେ ଦେଖିବାକୁ।
କୋଉ ଫିଲ୍ମ ଦେଖିଛନ୍ତି ଆପଣ ଚଳଚିତ୍ର ଦେଖୁଛନ୍ତି। ସିନେମା ଦେଖୁଛନ୍ତି ଆପଣ କଉ କୋଉ ଚଳଚିତ୍ର।
ଆମେ ପିଡି ପି ଦି ଦେଖିବାକୁ ଯାଇଥିଲୁ।
ହଁ ବହୁତ ହିଁ ଭଲ ଫିଲ୍ମଟେ ଆପଣ ଯେହେତୁ। ଫିଲ୍ମ ଦେଖୁଛନ୍ତି ଆପଣଙ୍କ ସ୍ଵାର୍ଥ ଆସଲ ହଉଛି। ତ ସାଙ୍ଗ ମାନଙ୍କ ସବୁ ବୁଲିଲେ ଆପଣଙ୍କୁ କାଳେ କିଛି ଦବାକୁ ପଡିବ ତ ଆପଣ ଚାହୁଁନାହାନ୍ତି। ତ ଆପଣଙ୍କୁ ଯୋଉଠି ମିଳୁଛି ଆପଣ ଯାଉଛନ୍ତି।
ଆଜ୍ଞା ମୋ ସାଙ୍ଗ ମତେ ହୁଁ ଠିକ କଥା କହିଲେ।
କୁହନ୍ତୁ ଆପଣଙ୍କ ସାଙ୍ଗ।
ଆଁ ମୁଁ କହୁଥିଲି ଯଦି ଆପଣଙ୍କ ଫୋନରେ ତିନି ପରସେଣ୍ଟ ଚାର୍ଜ ଥିବ। ଆଉ ଲାଇନ ଟେ ପଳେଇଥିବ ଆପଣଙ୍କୁ କେମିତି ଲାଗିବ?
ହଁ ବହୁତ ହିଁ ଖରାପ ଲାଗିବ ଏଇଟା ତ ପୂର୍ବରୁ ଆଁ ମୁଁ ଭଲସେ। ଭାବିବା କଥା କି ଆଉ ମତେ କିଛି ଗୋଟେ କରିବାକୁ ପଡୁଛି ତ ମୁଁ। ବ୍ରାଇଟନେସ୍ କମେଇଦେବି ଏକରେ ଲାଇନ କୁ ଡାକିଦେବି ଏମିତି। ଆଉ ତ। ମୋର ଭଲ୍ୟୁମ ବଟନ କମେଇଦେବି ଯେତେକ ବି ବ୍ଲୁଟୁଥ ୱାଇଫାଇ ଲୋକେସନ ଅଛି। ସେ ସେଗୁରା ବନ୍ଦ କରିଦେବି ଆଉ ମୁଁ ତ ବିଦ୍ୟୁତ ବିଭାଗକୁ। କୁ କହିଲି ବି ସେ ଦେଇେ ଦେଇଛନ୍ତି ବିଦ୍ୟୁତ ଆପଣ। ଦେଖିପାରିବେ ବିଦୁତ୍ ହୁଁ ମୁଁ ବହୁତ ହିଁ ଭଲ ମହିଳା ଜଣେ ଅଟେ। ହଁ ପୁରୁଷ ଜଣେ ଅଟେ ଆଉ। ହୁଁ କୁହନ୍ତୁ ଆଉ। ଛାଡ଼ନ୍ତୁ ଆପଣ କଣ କହିବେ ଆପଣଙ୍କୁ। ବୋଧେ ଆ ଟିକେ। ଘର ଲୋକ ଙ୍କ ସହ ଏତେ ଲ ମାନେ ଅଛି। ଯୋଡି ହେଇକି ଅଛନ୍ତି ଆପଣ ତ ଘର ଲୋକଙ୍କ ସ ହିତ ହିଁ ବୁଲୁଛନ୍ତି ସାଙ୍ଗ କେହି ନାହାନ୍ତି। ଆପଣ ସେଇ ଭଳିଆ ମାହଲରେ କେବେ ବଢି ନାହାନ୍ତି। ତ ଆପଣ ସାଙ୍ଗ ଙ୍କ ସହ ଆଉ ନ ମିିଶିବାର କାରଣ ମତେ କହିପାରିବେ କିଛି। ଅସୁବିଧା ହେଇଛି ନା।
ମୋ ସାଙ୍ଗ ତ ଅଛନ୍ତି ମୋର ମୋର ସାଙ୍ଗ ତ ଅଛନ୍ତି। ମୁ ମୋର ସାଙ୍ଗ ହଉଛନ୍ତି ଆସୁତୋସ ଦାସ।
ହଁ ତ ଆପଣ ବୁଲାବୁଲି କରିପାରିବେ ଆପଣର। ଆ ଝିଅ ସାଙ୍ଗ ପୁଅ ସାଙ୍ଗ। ସ୍କୁଲ ସାଙ୍ଗଙ୍କ ସହିତ ଏତେ ଆପଣ ଆଟାଚ ଅଛନ୍ତି ଯଦି। ତ ବୁଲି ପାରିବେ ଆପଣ।
ଆଜ୍ଞା ତ ଆପଣ କଣ କହୁଛନ୍ତି କାଲି ଆମେ ବୁ ଜେନ୍ ଯିବା କିଛି କୋଉଠି।
ହଁ ନା ମୁଁ ଆପଣଙ୍କ ସହ। ଯାଇପାରେ ନ ଯାଇପାରେ ଯେହେତୁ ଆମକୁ ବହୁତ ହିଁ। ଅ କାର୍ଯ୍ୟ କରିବାକୁ ପଡୁଛି। ତ ମୁଁ ଟିକେ ଭଲସେ ଭାବିବି ଆ ଚୀନ୍ ନ୍ତା କରିବି ଆଉ କିଛି ନିଷ୍ପତ୍ତି ନେବି। ଆଉ ଆପଣଙ୍କୁ ଯେଦି ମୁଁ ନିଷ୍ପତ୍ତି ଭଲ ଲାଗିବ ତ ଆମେ ନିଶ୍ଚିନ୍ତ ଯାଇପାରିବା।
ହୁଁ। ହୁଁ ତ ବର୍ଷା କଣ ଏମିତି ହଉଛି? ଆଉ ବର୍ଷା ଯଦି ନହୁଅନ୍ତା ତ ଆମେ ବୁଝିପାରୁଛନ୍ତି ବାବୁ। ଊଁ ହୁଁ ଆଉ ଆଉ କିଛି କୁହନ୍ତୁ ଆପଣେ ଯେମିତି ଆପଣ ଯାଇଥିବେ ଯଦି ପୁରୀ ଯାଇଥିବେ କି ବୁଲିବାକୁ କୁଆଡେ ବୁଲିବାକୁବି ।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
ଆ ଟିକେ ଆପଣଙ୍କ ଭୟସ ଟା, ଭୟସ ଟା ଭଲ ଲାଗୁନି ମାନେ ଟିକେ ଶବ୍ଦ ଟା ଠିକ ସେ ଶୁଭୁନି।
ଆଜ୍ଞା ଗତ ଦୁଇ ବର୍ଷ ତଳେ, ଏବେ ଠିକ ଶୁଭାଯାଉଛି। ଗତ ହଁ ଗତ ଦୁଇ ବର୍ଷ ତଳେ ମୁଁ ଏକ ଟିୟୁସନ୍ ରେ ପଢୁଥିଲି, ନାମ ଥିଲା ଆଚାର୍ଯ୍ୟ ଆପଣ ଜାଣିଛନ୍ତି ଆଚର୍ଯ୍ୟା ଏକାଡମୀ।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
ହଁ ତ ତାଙ୍କର ଏକ ପ୍ଲାନ ହେଇଥିଲା କି ସେମାନେ ଦାରିଂବାଡ଼ି ଯିବେ ବୁଲିବାକୁ ଓଡ଼ିଶାର କାଶ୍ମୀର।
ହୁଁ।
ତ ପିକନିକଟେ ହେଇଥିଲା ଆମର ଟିୟୁସନ ରେ ତ ଆମେ ପିକନିକ୍ ପାଇଁ ଯିବା ପାଇଁ ବାହାରିଥିଲୁ, ତ ପିକନିକ୍ ପାଇଁ ସାର୍ ଆମ କହିଥିଲେ କି ସକାଳ, ତମେ ଦିଟାରେ ପହଞ୍ଚିଯିବ ଦିଟାରୁ ତିନିଟା ମଧ୍ୟରେ ପହଞ୍ଚିବ କି ଆସିବ ବସ୍ ଛାଡିଯିବ ତିନିଟା ରେ। ତ ମୁଁ ଗାଧୋଇ ପାଧେଇ ଦିଟାରେ ବାହାରିଯାଇଥିଲି। ମୁଁ ମୋ ମୋ ବାବାଙ୍କ ସହିତ ଯାଇଥିଲି ଟିୟୁସନ ତ ମୁଁ ବରଗଡ଼ ଦେଇ ଯାଉଥିଲି ଅଧା ରାସ୍ତାରେ ପେଟ୍ରୋଲ ସରିଗଲା, ବୁଝିପାରୁଛନ୍ତି।
ବହୁତ ଦୁଃଖ ତ ଘଟ୍ ପରିସ୍ଥିତ।
ସିଥେରେ ଆମେ ଖେଲିଖାଲି କି ଆମେ ବିଜେପି କଲେଜ ରେ ଅଛୁ। ତ ବିଜେପ କଲେଜ ଜୁନିୟସ କଲେଜ ଟା। ତ ସେଠୁ ଆଉ ଆଚାର୍ଯ୍ୟ ଏକାଡେମୀ ଆପଣ ଜାଣିଥିବେ ବୋଧେ ସେତିକି ଦୂର ଯିବାର ଅଛି ଚା ଗାଡି ଫିଡି ତ ଆମେ ଫାଷ୍ଟ ଗଲୁ ମେନ ରୋଡ ମେନ ରୋଡ ଯାଉଛୁ ଆମେ ଆ ଫାଷ୍ଟ ମଝିରେ ଆମେ ଆମେ ସାର ଙ୍କୁ କଲ୍ କରି କହିଲୁ ସାର୍ କୋଉଠୁ ପେଟ୍ରୋଲ ଟାଏ ଯୋଗାଡ କର। । । । ଏଇ ଯୋଉ ଗଳିରେ ପସୁଛୁ। ତ ହେଇଯାଇଥିଲା ସେତେବେଳ କୁ ପାଖାପାଖି ତିନିଟା। ତ ଆମ ଏମିତି ସେ ଗାଡିଟା ଠେଲିଠେଲି ଯାଉଛୁ, ଆଉ ସେ ଗଳିର ସାଇଡ ରେ ଆମର ବସଟା ଠିଆହେଇଛି ତ ଏପଟ ସାମ୍ନାରେ ଗୋଟେ ଜଣେ ମୁଁ ଦେଖିଲି କି ଜଣେ କିଏ ଗୋଟେ ସେ ସାଇକଲ ଧରିକି ଆସୁଛିୁ ମୋର ଜାଣିିଥିବେ ଆପଣ ଗୋଟେ ସାଇକେଲ ଥିଲା, ତ ସାଇକେଲ ଟା ଦେଖୁଛି ମୁଁ ଭାବୁଛି । ବାପା ସହଯାଉଛି, ଆର ପଟ ଗଳିରେ ମୁଁ ଆମ ବସଟା ଠିଆ ହେ। ଦେଖୁଛି କି! ଜଣେ ସ୍ତ୍ରୀ ଲୋକ ଟା ସାଇକେଲ ଚଲେଇ ଚଲେଇ ଆସୁଛନ୍। ଆଉ, ଦେଖିବାକୁ ପାଇଲି କି ସେଇଟା ମୋର ବାଇସାଇକେଲ୍। ସେଇଟା, ମୋ ସାଇକଲ୍ ଥିଲା।
ଓହୋ! ହଁ ତ ଚୋର ଆପଣଙ୍କ, ଏତେ ରାତିରେ ଚୋରି କର୍
ନା, ନା, ସେଇଟା ମୋ ମମିଙ୍କ ମମି ଥିଲେ।
ଓ।
ମମି ରାତି ମୋ ମମି ରାତି ତିନଟାରେ-ଏ, ସାଇକେଲ ଚଲେଇକି ଆସିଥିଲେ ହେଲା।
ହଁ।
ଭାଇ, ମୋ ବାବା କୁ ନବାକୁ। ଅଁ ସିଏ ମୋ ବାବାଙ୍କୁ ଆଉ, ମୋ ସାଇକେଲ ନେଇକି ଗଲେ ରାସ୍ତାରେ ଫେର୍ ପେଟ୍ରୋଲ ଭଲେ, ଗଲେ। ଜାଣିଛନ୍ତି! ମୋ ମମି ଏତେ ସାହାସିଆ। ତିନଟାରେ ପଳେଇ ଆସଥିଲି ଟ୍ୟୁସନ୍। ଆମ ଘରଟୁ ଟ୍ୟୁସନ କେତେ ଦୂର ଥିଲା
ହୁଁ, ବହୁତ ହିଁ ଭଲ ଲାଗିଲା। ହଁ।
ହଁ, ସେ ରାସ୍ତାଟା ବି ବହୁତ ଭଲ ଥିଲା। ଆପଣ ବି ଜାଣ
ହଁ, ବହୁତ ହିଁ ଭଲ। ଏତ୍ ଆପ୍ ପଣଙ୍କୁ ଆପଣଙ୍କୁ କେମିତି ଶୁଭୁଛି! କହିପାରିବେ ମତେ, ଭଲ ଲାଗୁଛି ଆପଣଙ୍କୁ?
ହଁ, ବହୁତ ଭଲ ଲାଗୁଛି। ଆପଣ ମୋର ସିଚୁଏସନ୍ ଟା ପାରିବେ।
ହଁ, ଆପଣ ବହୁତ ହିଁ ଭଲ ସିଚୁଏସନ୍ ଓହୋ! ହିରୋଇନ୍ ନୁହଁ ତା ହେଲେ?
ତାରେ ତା'ପରେ ମୁଁ ଯାଇକି ବସ୍ ରେ ବସିଲା ବଳେ ମୁଁ ଭାବିଲି କି ଶୀଘ୍ର ପହଞ୍ଚିଆ ପାଇଁ ମୁଁ ଗାଡି ଟେ ନେଇଥିଲି। ଆପଣ ବୁଝିପାରୁଛନ୍ତି? ତ ମୁଁ ଗାଡି ଟା ନେଇ ଆଜି ଗାଡ଼ିରେ ପେଟ୍ରୋଲ ଟା ସରିଯାଇଥିଲା। ନହେଲେ ମୁଁ ସାଙ୍ଗ ସହିତ ଚାଲି ଚାଲି କି ଆସି ପାରଥାନ୍ତି। ଆମେ ପ୍ଲାନ୍ କରଥିଲୁ ହେଲେ ଆମେ କାଲି ଶୀଘ୍ର ପହଞ୍ଚିଥିଲେ, ସେଠି ଗାଡିରେ ଯାଇଥିଲି। ତ ଦେଖିଲା ବେଳକୁ ଏନ୍, ଆପଣ ଜଣେ ପିଉଷ୍ ସାର୍ ଥିଲେ, ଆପଣ ଚିନ୍ ଥିବେ ବୋଧେ?
ହ, ଆପଣଙ୍କର ବହୁତ ହିଁ ଭଲ ହଉ ଆ ଆପଣ ଏମିତି ବୁଲାବୁଲି କରନ୍। ମୁଁ ଟିଏ ବ୍ୟସ୍ତ ଅଛି ଟୋ ମୁଁ ଆପଣଙ୍କୁ ପରେ କଥା ହେବି। ଆପଣଙ୍କ ଆସ